ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କେମିତି ଅଛ?
ହଁ ଭଲ ଅଛି। ତମେ କେମିତି କ ଅଛ?
ମୁଁ ବି ସେମତି ଭଲ ଅଛି। ଏଇ ଏଇ ବେଡ୍ ରେ ଶୋଇଥିଲି ଆଉ।
ଆଚ୍ଛା। ମୁଁ ଏଇ ରୋଷେଇ କରୁଥିଲି ଆସିଥିଲି ଆଉ। ରୋଷେଇ ସରିନି ଅଧା ନାଇଁ ନାଈଁ ସ ସରିନାଈଁ ଅ ଧା ହେଇଛି।
ଆଚ୍ଛା ଆଚ୍ଛା ରୋଷେଇରେ ଆଜି କଣ ହବ ସବୁ ତଥାପି?
ଆଜି ଆମର ରୁଟି ହବ ମିଲ୍ ମେକର ତରକାରୀ ହବ। ମିଲ୍ ମେକର ତରକାରୀ ହବ ମୁଁ ଜା ସନ୍ଧ୍ୟାବେଳେ ଟିକେ କରିଦେବି ଗରମ ମସଲା କରିଦେବି। ଆଉ ପିଆଜ କାଟିଦେଲି ତାପରେ ହୁଁ। ମିଲ ମୀକରକୁ ତାକୁ ପାଣିରେ ଭିଜେଇକି ତାକୁ ଏନା ଭାଜୁଥିଲି ଭାଜି ଦେଇକି ଆସିଛି।
ତାପରେ ଆଉ ଟିକେ ପରେ ଯାଇକି ତାକୁ ବନେଇବି ଆଉ। ବନେଇବି ରୁଟି କରିବି।
ତାହେଲେ ତମେ ଆଜି ମିଲ୍ ମୀକର ତରକାରୀ ଆଉ ରୁ ଟି ଆଉ ତା ସହିତ କଣ କହିଲ ଗୋଟେ?
ତା ସହିତ କ୍ଷୀର ଅଛି ଯେ
ଆଚ୍ଛା ଆଚ୍ଛା ସେଟା ହେଉଛି ଇଏ ଅପସିନାଲ ରହୁଛି କ୍ଷୀର ଟା ଆଉ। ତାର ଇଚ୍ଛା ହବ ଖାଇବ ନହେଲେ ନାହିଁ ଆଉ ତମର ଗୋପାଳନ କର ତା ମାନେ ନା।
ହଁ ହଁ ହଁ ନାଇଁ ଆମର ଆମର ଗାଈ ଆଗରୁ ରଖୁଥିଲେ ଏବେ ଆମର ଆଉ ରଖିନାହାନ୍ତି।
ଆ ତାହଲେ ଆଚ୍ଛା ମାନେ ଆ ମୁଁ ମାନେ କହିବା କଥା କିଣିକି ଆଣୁଛେ? କ୍ଷୀର ନା ଆଛା ଆଛା। ଦେବା ନେଇ ଯାଇଛି। ଦେବା ନେଇ ଯାଇଛି ପଇସା। ହଁ। ଆଉ ହଉଛି ହଁ ଯୋଉ କଥା କହିଲ ହଉଛି ଯୋଉ ମାନଙ୍କର
ଆ ନାଇଁ ମାନେ ଗାଈ ସେ ରଖନ୍ତି ଆମର ପଡିଶା ଘର ନା, ସେମାନେ ଆସିକି ହ ଯାଉଚି, ତାଙ୍କ ଲାଗି ରୋଷେଇ କରିବି। ହଉ। ଆଉ ଆମର ବାପା ଟିକେ କଣ ଜଲଦି ଆମର ଖାଇ ଦିଅନ୍ତି। ସେ ଜଲ୍ଦି ଖାଇକି ଶୋଇବାକୁ ଯାଆନ୍ତି। ତ ସେଥିପାଇଁ ତାଙ୍କ ଆଗେ ଟିକେ ଜଲ୍ଦି ରୋଷେଇ କରିଦେଲେ ସିଏ ଖାଇଦେଇକି ଶୋଇ ପଡନ୍ତି।
ତମେ କଣ ମାନେ ଯୋଉ ଇଏ ଖାଲି ଅଲ୍ ଅନ୍ୟାନ୍ୟ କିଛି କାମ କର ନା ଖାଲି ଏଇ ଆଉ ମାନେ ଘରେ ଯେମତି ଗୃହିଣୀ ଭଳିଆ ଖାଲି ଘର କାମ କର? ନା ଅନ୍ୟାନ୍ୟ ବି କିଛି କଳା ତମକୁ ଜଣାଅଛି।
ଆ ଅନ୍ୟାନ୍ୟ କଳା ସେମିତି କିଛି ଜାଣିନି। ରୋଷେଇ କରେ, ଆଉ ଉ ଉ ଯାହା ଘରେ ପିଠା ପଣା ଯାହା ହୁଏ, ସେଥିରେ ଟିକେ ସାହାଯ୍ୟ ସହ ଯୋଗ କରେ। କିଛିଟା ଶିଖିଲିଣି ଆଉ ଏମତି ଆଉ। ତମେ କଣ ପିଠାପଣା ଖାଅ ନା ଶିଖିଛ କି
ନା ନା ମୁଁ ପିଠା ପଣା ଖାଏ ପିଠାପଣା ଶିଖିଛି କିନ୍ତୁ ସାମାଜିକ ସ୍ତରରେ ଦେଖିବାକୁ ଗଲେ ଯୋଉ ହଉଚି ଆକ୍ଚୁଆଲି ଗୋଟେ ଘରର ଯଦି ଗୋଟେ ଫ୍ରିଡମ ଫାଇଟର କହିବାକୁ ଗଲେ କିଏ ହେଇଥାଏ ତାହେଲେ ସେ ହଉଛି ଜଣେ ନାରୀ, ବୁଝିହେଇଗଲା ଆଉ ହଉଛି ରୋଷ ସେଇ ବାସ ଠୁ ଆରମ୍ଭ କରି, ସକାଳ ମାନେ ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରିର ଭୋଜନ ପର୍ଯ୍ୟନ୍ତ, ଯଦି ମାନେ ଗୋଟେ ପରିବାର ଖୁସିରେ ସମୟ ଟାକୁ ବିତେଇ ଦିଏ ଆଉ କିନ୍ତୁ ତା ପଛରେ ଜଣେ ମାନେ ଗୋଟେ ଲୁକାୟିତ ଅ ମହିଳାର ହାତ ଥିବ। ବିନା ମହିଳାରେ ଏ ସବୁ ଜିନିଷ ହେଇପାରେ ନା। ଆଉ ତମେ ସେଇପରି ଭାବେ ଗୋଟେ ଗୃହିଣୀର କାମ କରୁଛ ଆଉ। ଯେମିତି, ଆ କିନ୍ତୁ ଯେମିତି ଆଜିିକାଲି ଦୁନିଆରେ ଆଉ, ଆଉ ନାରୀ ମାନେ ଆଉ ହଉଛି ଘରେ ସୀମିତ ରହୁନାହାନ୍ତି। ଯେମିତି ଆସିକି ଇଏ କରୁଛନ୍ତି ମୋ କହିବା କଥା ଏ ବଜାରରେ ଏବେ ଆସିକି ବେପାରୀ ବି କରୁଛନ୍ତି। ଆଉ କୌଣସି ଶିକ୍ଷାନୁଷ୍ଠାନରେ ପାଠ ପଢଉଛନ୍ତି। ଆଉ ତାପରେ ରହିଲା ହଉଛି କିଛି କାର୍ଯ୍ୟ ସଂସ୍ଥାରେ ସେମାନେ ନିଜର ଦକ୍ଷତା ପ୍ରଦାନ କରୁଛନ୍ତି। ସେମିତି ତମର କେବେ ରୁଚି ଅଛି ନା କୌଣସି କାମରେ ଏମତି ମତ ଦେବା ନାଗି କିମ୍ବା କଣ ତମକୁ ସୁଯୋଗ ମିଳିଲେ ନା ଅତୀତରେ ଏମିତି କିଛି କୌଣସି କାର୍ଯ୍ୟ ବି କରୁଥିଲ ବର୍ତ୍ତମାନ ଆ ଧର ପ ପାରିବାରିକ, ମାନେ ପାରିବାରିକ ସ୍ଥିତିକୁ ଦେଖି ସମସ୍ତେ କାମ କରିଥାନ୍ତି। ଯେମିତି କିି, ଏ ହଁ ସେମିତି ତମର କି ଚି ଅଭିଜ୍ଞତା ଅଛି ଯେ, ଏଇ ଏଇ କାମ ତମକୁ ବହୁତ ପସନ୍ଦ ବି ସୁଯୋଗ ମିଳିଲେ କରିପାରିବ, ସେମିତି କିଛି ଅଛି କି?
ହଁ ହଁ ନିହାତି ମୋର ଅଭିଜ୍ଞତା ଅଛି, କାମ କରିଛି। ଯେମିତିକ ବ୍ୟାଙ୍କିଙ୍ଗ ସେକ୍ଟର ହଉ, ଅଲଗା ସେକ୍ଟର ହଉ, ଆ ଆଇଟି ସେକ୍ଟର ରୁ କାମ କରିଛି, ସେଥିରେ ଅଭିଜ୍ଞତା ବି ଅଛି। ଆଗକୁ ଯଦି ମତେ ସୁଯୋଗ ମିଳେ, ତ ମୁଁ କରିପାରିବି। ଆଉ ତମେ ଯେମିତି କହିଲ, ପୁରୁଷ ନାରୀ
ହଁ ସ ନା ସେ କଥା ତ ଆମେ ଏଥେରେ କଥା ହେଇପାରିବାନି ଯେ ଆ କାହାଙ୍କୁ ଭାଗ ଭାଗ କରିକି।
ନାଇଁ ଭାଗ ଭାଗ ମୁଁ କହୁନି, ସବୁ ଆମର ସବୁ ସମାନ ଆ ମାନେ ଗୋଟେ ନାରୀର ଅବଦାନ ବି କମ ନୁହେଁ।
ହଁ ସେଇ କଥା ତ କହୁଛି, ଆଜିକାଲି ଦୁନିଆ କିନ୍ତୁ ଗୋଟେ ଆମେ ଏମିତି ଗୋଟେ ଦୁନିଆରେ ଆସିକି ବର୍ତ୍ତମାନ ପହଞ୍ଚାଇଛନ୍ତି। ଯାହା ଆମେ ନିଜକୁ ସମାନ ଅନୁଭବ କରୁଛନ୍ତି, କେବେ ହେଲେ ବି ଛୋଟ ଅଁ କିଏ କାହାଠୁ ବଡ ଏମିତି ହେଇ ପାରୁନାହାନ୍ତି। ଆଜି ସୁଯୋଗ ମିଳୁଛି, ସବୁ ପଚାଶ ପଚାଶ ଅନୁପାତରେ ସବୁଠି ଆମେ ନିଜର ପ୍ରତିଭା ପ୍ରଦାନ କରିପାରୁଛନ୍ତି।
ହୁଁ, ନିହାତି ନିହାତି। ଆଉ ହଁ ହଁ
ଫିଲ୍ କର ଯେ ଏ ଗୋଟେ ଆଜି ଗାର୍ଲ ନା ତମେ ଗୋଟେ ନାରୀ ହିସାବରେ କେତେ ଗର୍ବ ଫିଲ୍ କର, ଯେ ମୁଁ ବି ଆଜି ସମାଜରେ ମୁଁ ଗୋଟେ ଭଲ ଉନ୍ନତି ମାନର ମାନେ ମୁଁ ଗୋଟେ ଦକ୍ଷ ମହିଳା ହେଇପାରିଛି, ସେ ତାକୁ ନେଇ କେତେ ଗର୍ବ ଫିଲ୍ କର?
ନିହାତି ମୁଁ ଗର୍ବ ଫିଲ୍ କରେ, ଆଉ ଘରେ ବି ବହୁତ ମତେ ସୁଯୋଗ ଦେଇଛନ୍ତି। ଆ ମାନେ ପାଠ ପଢିବା ପାଇଁ ହଉ, କାମ କରିବାକୁ ହଉ ଆଗକୁ ବଢିବାକୁ ହଉ, ଆଉ ସେମାନେ ବି ବହୁତ ମାନେ ଘରେ ଘରେ ଯୋଉ ପରିବାର ଅଛନ୍ତି, ମେମ୍ବର ଅଛନ୍ତି ସେମାନେ ବି କିଛି ଜଣ ଅନୁପ୍ରାଣିତ ହୁଅନ୍ତି। ହଁ କି ଭଉଣୀ ହଉ କି ଝିଅ ହଉ। ସି ଏତେ ଆଗକୁ ଗଲା ପାଠ ପଢ଼ିଲା ତ ଅ ତାର ଏକ୍ଜାମ୍ପଲ ବି ପ୍ରସ୍ତୁତ କରନ୍ତି। ହଉ।
ଆଛା ଆଉ ଅନ୍ୟାନ୍ୟ କଥା ଯେମିତି ମୁଁ କହୁିଲି ତମେ ବି କହୁଛ ରୋଷେଇ ବି ତମକୁ ବହୁତ ଜଣା ଅଛି। ଯେମିତି ପରେ ଆମେ ସୋୟାବିନ୍ କହିଲ ଆଉ ସେମିତି ଏମିତି ଗୋଟେ ରେୟାର ଡିସ୍ ଯେମିତି ଜାଣିଛ ତାର ରେସିପି ଯଦି କହିବ ତାହେଲେ ମୁଁ ବି ଯେହେତୁ ଗୋଟେ ମାନେ ପୁଅ ପିଲା ହିସାବରେ ବହୁତ କମ ଜାଣିଛି। ଯଦି ରେସିପି କହିବ ତାହେଲେ ମୁଁ ବି ମୋ ଆଗାମୀ ଯୋଉ ଦିନରେ ତାକୁ ତାକୁ ବି କୌଣସି କାମରେ ଲଗେଇ ପାରିନି ସେମିତି କୌଣସି ରେସିଭ କଥା କହିଲ ଦେଖିଆ ଯା ଜାଣିଚ।
ଆଚ୍ଛା କଣଛ ଛତୁ ତମେ ଖାଇବାକୁ ଭୁଲ ପାଅ?
ହଁ ଛତୁ ନିହାତି ଛତୁ ବହୁତ ଭଲପାଏ।
ଆଚ୍ଛା ଛତୁ ବି ମୁଁ ଭଲ କରେ ଆଉ ଛତୁର ଯୋଉ ତାର ପ୍ରସ୍ତୁତ ପ୍ରଣାଳୀ ବହୁତ ପ୍ରକାରର ଥାଏ। ତ ହଁ ଗୋଟେ ବେସର ଦେଇକି ହୁଏ। ତାପରେ ଛତୁ ପତ୍ରପୋଡା ହୁଏ। ଆଉ ଛତୁ ଯେମିତି ଆମର କୁକୁଡ଼ା ମାଂସ ଝୋଳ ତ ସେମିତି ଆଳୁ ପକେଇକି ତାକୁ ଝୋଳ ବି ବନେଇ ହବ। ତ ତମକୁ ତା ଭିତରୁ କୋଉଟା ପସନ୍ଦ?
ମତେ ଆ ଛତୁର ଯୋଉ ଯୋଉ ତରକାରୀଟା କହିଲ ସେଇଟା ମୋର ପସନ୍ଦ।
ଆଚ୍ଛା ସେଇ ଛଅ ଛତୁ ତରକାରୀଁ ତମକୁ ମାନେ ତାର କେମିତି କଣ ପ୍ରସ୍ତୁତ ପ୍ରଣାଳୀ କହୁଛି ତମେ ମନେ ରଖିବ ଆଉ ଥରେ ବନେଇକି ଖାଇବ। କେମିତି ଲାଗୁଛି ଗହିବ ଆଛା ଆ ହଁ ପିଆଜ ପିଆଜ ଯେମିତି ଆମର ମାନେ ନିରାମ
ଶୁଣ ତମେ ତ ପୁରା ରୋଷେଇ ପାଖକୁ ପଳେଇ ଆସିଲ ମୋ କହିଆ କଥା ଧର ମୁଁ ଛତୁଟାକୁ କୋଉ ଛତୁ ଆଣିବାକୁ ପଡିବ ବଟର ଛତୁ ଆଣିଲେ ଭଲ ହବ? ନାଇଁ ବାଲି। ବାଲିରେ ଯୋଉ ଛତୁ ଫୁଟୁଛି ସେ ଛତୁ ନା କୁଟା ନଡାରେ ଯୋଉ ଆମ ଘର ଏ ମାନଙ୍କର ଫୁଟନ୍ତି। କୋଟେ ସେଇ ଛତୁ ହେଲେ ଭଲ ହବ।
ଉଁ ପାଳ ଛତୁ ଯଦି ଆଣିବ ସେଇଟା ଭଲ ଲାଗିବ ପାଳ ଛତୁ। ତାକୁ ଏମତି କଢି ଟାଇପର ହେଇଥିବ ତାକୁ ଆଗେ ସେ ଯୋଉ କଳା କଳା ତାର ଥିବ। ତାକୁ ତାକୁ ଛଡେଇବ ଚୋପା ଗୁଡାକ ଛଡେଇକି ତାକୁ ଆରାମ ସେ ଧୋଇ ଭଲସେ ତାର ମାଟି ହଉ ତାର ତାର ବିଷାକ୍ତ ଅଂଶ ଗୁଡାକ ଯେମିତି ବାହାରିଯିବ ହଳଦୀ ହଳଦୀ ପାଣିରେ ତାକୁ ଟିକେ ଧୋଇବ। ଧୋଇକି ତାକୁ ଟିକେ ଚିପି ଚିପୁଡି ଦବ କାହିଁକିନା ସେଥିରୁ ପାଣି ବାହାରେ ନା ତାକୁ ଚିପୁଡି ହଁ। ଚି ପୁଡି ଦବ ଚି ପୁଡିକି ତାକୁ ଟିକେ ତେଲ ପକେଇକି ତାକୁ ଭାଜିବ। କମ ତେଲ ପକେଇବ କାହିଁକିନା ଛତୁଟା ମଉଳିଯିବ। ତ ତାକୁ ଭାଜି ସାରିଲା ପରେ। ତାକୁ କାଢି ଆଣିବା ଆଳୁକୁ ଯଦି ତମେ ସିଝେଇବ ତମେ କମ ତେଲ ଖାଇବାକୁ ଭଲ ପାଅ। ଆଳୁକୁ ସିଝେଇିବ ଆଉ ଯଦି ତମେ ତେଲ ଟିକେ ପସନ୍ଦ ତ ଆଳୁକୁ ତାକୁ ଭାଜି ଦେଇ ପାରିବ ଭାଜି ସାରିଲା ପରେ ପିଆଜ। କୁ ତମେ ଆଗେ ପକେଇବ ତେଲରେ ତାପରେ ଯଦି ତମେ ପକେଇ ପାରିବ ଗୋଟେ। ଖଟା ମସଲା ତା ପୂର୍ବରୁ ପକେଇବ ଯେ ଆଉ ଟିକେ ଟେଷ୍ଟ ଲାଗିବ।
ହଁ ଗୋଟା ମସଲା ଟା ର ହଁ ଯୋଉ ଗୋଟା ମସଲାାର ଯୋଉ କଥା କହିଲ ଗୋଟା ମସଲା। ଲଟା ପକେଇଲେ, ଯୋଉ ହଉଛି ଖାଦ୍ୟର ବାସ୍ନା ଟା ବି ବହୁତ ଭଲ ରହି ଥାଏ। ଆଉ ଖାଦ୍ୟ ଟା ବି ଟିକେ ମାନେ ନିଜକୁ ବହୁତ ଟେଷ୍ଟ ଲାଗିଥାଏ। ମୁଁ ପ୍ରାୟତଃ ରୋଷେଇଆ ଦେଖ୍ ଇଏ ସେ ଗୋଟା ମସଲାର ପ୍ରାୟତଃ ମାନେ ବହୁଳ ମାତ୍ରାରେ ବ୍ୟବହାର କରନ୍ତି। ଆଉ ହୁଁ ତାପରେ ମସଲା ଫସଲା ପରେ କରିବ।
ଗୋଟା ମସଲାରେ କଣ ସବୁ ପକେଇବ ଜାଣିଛ ତ ଗୋଟା ମସଲା? ତୁଆ ଯେମିତି ତେଜପତ୍ର, ଅଳେଇଚ ଆଉ ଗୁଜୁରାତି। ଆଉ ଆମର-ଅ ଉମ୍ ଲବଙ୍ଗ, ଗୋଲମରିଚ ଏଇଥିରୁ ଏମତି ଅଳ୍ପ ଟିକେ ପକେଇବ। ତେଜପତ୍
ଆଚ୍ଛା ଆଚ୍ଛା, ଆଉ ଯୋଉ ଗୋଟେ ଷ୍ଟାର ଫୁଲ ପକାନ୍ତି ସେଟା ପକା ହବ ନା ନାଇଁ?
ହଁ ହଁ ଷ୍ଟାର ଫୁଲ କୁ ଆମର ଉମ୍ ଓଡିଆର ତମର ମନେ ପଡୁନି ତାକୁ କଣ କୁହନ୍ତି? ହଉ ତା ଗାୟତ୍ରୀ ଆଚା ତାକୁପ ଆଉ ହଉଛି ପକେଇ ସାରିଲା ପରେ ସେ ଟିକେ ଫୁଟିଯିବ, ହ ତ ପିଆଜ ପକେଇବ, ପିଆଜ ପୁରା ବ୍ରାଉନ ହେଇସାଇଲା ତ ପରେ ତା ଯୋଉ ମସଲା ଅଦା ରସୁଣ ପେଷ୍ଟ ପକେଇଥିବ ତାକୁ ପକେଇବ। ପ କଷିବ, କଷି ସାରିଲା ପରେ ତ ଟମାଟୋ ପକେଇବ ପକେଇକି ତାକୁ ଭଲ ସେ କଷିବ ତାର ଯୋଉ କଞ୍ଚା ଅଂଶ ଟା ଗଲା ଯାଏ ତାକୁ
ହୁଁ, ମୁଁ ତ ପ୍ରାୟତଃ ଦେଖିଛି ହଁ, ମୁଁ ପ୍ରାୟ ଦେଖିଛି, ରୋଷେଇଆ ମାନେ ରୋଷେଇ କଲା ଭି ତରେ ସେମାନେ ଏ ସବୁ ପକେଇ ସାଇଲା ପରେ ପିଆଜ ଟାକୁ ବହୁତ ଟିକେ ବ୍ରାଉନ ହେଲା ପରେ ସେ ପଁ ପିଆଜର କାମ ସରିଗଲା। ତା କତିକିହଉଛି ରୁଚି ମସଲା ପକେଇକି ତାକୁ ହାଲ କାଞ୍ଚ ଦେଇକି ତାକୁ କଷିବାଟା ଆରମ୍ଭ କରନ୍ତି। ଆଉ କଷନ୍ତି, ଏମିତି କଷନ୍ତି, କଷନ୍ତି ଧୀରେ ଧୀରେ କଷୁଥିବ, କଷୁଥିବ, କଷଥିବ ତାର ଗୋଟେ ସ୍ମେଲ ଅଲଗା ପ୍ରକାର ସ୍ମେଲ ବାହାରିବ। ସେ ସ୍ମେଲ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ତମ କହିବା କଥା ତାକୁ କସିକି ସେଇ ସ୍ମଲ ସ୍ମେଲ ପର୍ଯ୍ୟନ୍ତ ଯିବା। ଟିକେ ମାନେ ଟିକେ ତା ତା ମଝିରେ ଘୋଡେଇବା ନା ଘୋଡେଇବାନି ତାକୁ?
ଆ ନାଇଁ ନାଇଁ ଘୋ-ଘୋଡେଇ ପାରିବ ନ ଘୋଡେଇଲେ ବି ଚଳିବ। କିନ୍ତୁ ଅଁ ଧୀର ଆଞ୍ଚ ଦେଇ ଯଦି କଷିବ! ତାର ବି ଇମ୍ ତାର ସ୍ମେଲ ଟା ଭଲ ଆସିବ। ଯୋଉ ଧୀର ଆଞ୍ଚ ଦେଇ କଷିବ, ତାର ଯୋଉ ମାନେ ଆଇଁଷିଆ ଅଂଶ ଟା ଯୋଉ ଯେମି କି ପିଆଜ ର ଗନ୍ଧ ଟା ଯେମତି ମସଲା ଗନ୍ଧ ଟା ଯେମିତି ପଳେଇବ। ଆଉ ତାକୁ ତାପରେ ତମ ଯୋଉ ଛତୁ ଭାଜିକି ରଖିଥିବ, ଆଳୁ ସିଝେଇକି ରଖିଥିବ, ତାକୁ ପକେଇକି କଷିବ। ତାକୁ ଆଉ ଟିକେ କଷିବ। ଟିକେ ଆଉ ବା ନହେଲା ଯାଏଁ ଆଉ ତାପରେ ଗରମ ପାଣି ରଖି, ଗରମ ପାଣି କରିକି ରଖ୍ ରଖିଥିବ। ତାପରେ ତାପରେ, ଢାଳିବ। ଢାଳିକି ଲାଷ୍ଟକୁୁ ତମେ ଘରୁଆ ଯ ଜିରା ଗୁଣ୍ଡ କରିକି ବାଟିକି ରଖିଥିବ, କି ତମର ଗୁଣ୍ଡ କରିକି ରଖିଥିବ ତ ସେଇଟା ପକେଇକି ଆଉ ଗରମ ମସଲା ପକେଇବ। ବାସ୍ ହେଇଗଲା ଆଉ।
ହଁ, ଆଉ ଗୋଟେ ଜିନିଷ ଉଁ ଯୋଉ ଆମ୍ବୁଲ ଖଟା ପକେଇଲନି ତ?
ହଁ ଆମ୍ବୁଲ ଖଟା ଏଇଟା ପା ମାନେ ନର୍ମାଲ ତରକାରୀ ଯିଏ ଚାହିଁବ, ବି ଆମ୍ବୁଲ ବି ପକେଇ ପାରିବ। ଯାହାକୁ ପସନ୍ଦ
ହୁଁ ସବା ଲାଷ୍ଟରେ ଆମ୍ବଲ ପାଣି କରି ରଖିଥିବ। ପକେଇଦବ ହେଟା
ପକେ ହଁ, ପକେଇ ଦବ ଯାହାକୁ ବେଶୀ ଖଟା ଦରକାର ସେ ଟିକେ ବତୁରେଇକି ରଖିବ ଯାର ବେଶୀ ଖଟା ଦରକାର ନାହିଁ ଆ ସେଇ ଯୋଉ ଫୁଟି ଆସୁଥିବା ପାଣି ରେ ପକେଇ ପାରିବ। ତମ ସ୍ଵାଦ ମୁଁ
ହଁ ଯାହାକୁ ଯୋଉ ଭଳିଆ ପସନ୍ଦ। ସେ ସେଇ ହିସାବରେ ରୁଚି ହିସାବରେ ମାନେ ଇଏ କରପାର, ରେସିପି ତିଆରି କରିପା ପାରିବ ଆଉ। ଆଛା ଆ ବହୁତ ଭଲ ଲାଗିଲା ଯୋଉ ରେସିିପିଟା ଶୁଣିକି ତମ ଠାରୁ ଆଉ ହଉଛି, ହଁ ଆଉ କଣ ସବୁ ତମେ ଯେମିତି କଥା ତ କହିଲ ଆଉ ରୋଷେଇ ବାସ ଛଡା ଆଉ ସବୁ କଣ କେମିତି ଯେମିତି ଇ, ତମକୁ ସ୍ପୋର୍ଟସ ଉପରେ କଣ ନଲେଜ ଅ